ହ
ହଁ ଭାଇ ଜୟ ଜଗନ୍ନାଥ।
ହଁ କୁହନ୍ତୁ ଆଜ୍ଞା।
ହଁ ମୁଁ କହିଲି ଭାଇ କଣ କରୁଛନ୍ତି ଏବେ?
ଏଇ ଛାତ ଘର ଟିକେ ବସିକି ବୁଲାବୁଲି କରୁଛି ଗରମ ତ ଘରେ ହେଉଛି ଭୀଷଣ
ଓହୋ କାଇହିଁ ବର୍ଷା ହଉନି କି?
ହଁ ବର୍ଷା ଦିନରେ ହେଇଥିଲା ଏବେ ଛାଡି ଆଜି
ଆ
ଖାଲି ଗରମ ଆଜ୍ଞା ହେଉଛି ପ୍ରବଳ ଗରମ ହେଉଛି।
ହଁ ହଁ ଏଟା ତ ବର୍ଷା ନାହିଁ ଆଉ।
ହୁଁ ଲଘୁଚାପ ଦି ତିନିଟା ନହେଲେ ମାନେ ମାଟିରୁ ଗରମଟା ଛାଡ଼ିବ ନାହିଁ।
ନା ଆମ ଭୁବନେଶ୍ୱର ଆଡେ ତ ଲଘୁଚାପ ବି ଚାଲିଛି।
ବର୍ଷା ହେଉଛି ଏବେ ବି?
ହଁ ଏବେ ବର୍ଷା ହଉଥାଏ ଛାଡିଛି ଏବେ।
ହଁ ଇଆଡେ ବି ସେମିତି ହଉଥିଲା ଟୁପୁ ଟୁପ ଟୁପୁ ପଡୁଥିଲା ଏବେ ଟିକେ ଛାଡିଛି କୋଉ ଲଘୁଚାପରେ କୋଉଠି ଟିକେ ଅଧିକ ରହୁଥିବ କୋଉଠି ଟିକେ କମ ରହୁଥିବ।
ହଁ ହଁ
ଆଉ ଘରେ ଘରେ ଆଉ ଚାଷ ବାସ ଆପଣଙ୍କର ସବୁ ଚାଲିଛି ଠିକ୍ ନାଇଁ? ବର୍ଷା ତ ହେଇଥିବ ଚ
ନାଇଁ ଭାଇ ଚାଷ ବାସ ଆମର କିଛି ନାଇ ଆମର ଗାଁର ତ ଯାହା ଜମି ଅଛି ହେଲେ ଚାଷବାସ କିଛି ନାଇ।
ଅହ ଗାଁରେ ଯୁ ଜମି ଅଛି ଚାଷ ବାସ କରନ୍ତିନି କେହି?
ନାଇଁ ସେ ପିଏ ନାଇଁ ନାଇଁ ସେ ପଡିଚି ତ ବିଲ ହେଇକି।
ଆଚ୍ଛା ଆଚ୍ଛା ଆଚ୍ଛା ନାଇ ଗାଁ ରେ ସେମିତି ବି କେହି ଆପଣଙ୍କର କିଏ ସମ୍ପର୍କୀୟ ଥିବ ସି ମାନେ ଚାଷବାସ କରୁଥିବ କି ନାଇ ସି
କି ନାଇଁ ନାଇଁ କେହି ଚାଷ ନାଇଁ ଆମର ସେଏ ଯାହା ପଡିଛି ଅଲଗା ସିଆଡୁ ଯାହା କରୁଛନ୍ତି ଇଆଡୁ କେହି କିଛି କରୁନାହିଁ।
ଆଚ୍ଛା ଆଚ୍ଛା ଆଚ୍ଛା ଆଉ କ କୁହନ୍ତୁ?
ହଁ ଭାଇ ମୁଁ ଗଲ ଭାଇ ତମର କ ଏବେ କରୁଛ?
ଏ ବେ ଜଷ୍ଟ ଯାଇଥିଲି ଗୁଟେ ଭୁଜି ଥିଲା। ଗାଁରେ ଉଁ ବାହାଘର ଖାଇ ଖାଇକି ଆସିଲି ଜଷ୍ଟ ଛାତ ଉପରୁକୁ ଆସିକି ଟିକିଏ ଗରମ ହଉଛି ନା ଟିକେ ବୁଲାବୁଲି କରୁ ଚି ଆଉ ଆପଣଙ୍କ ସାଙ୍ଗେ କଥା ହଉଛି ଆଉ କଣ କରିବି।
ଆ ହା ହା ଗରମ ପ୍ରବଳ ଆଉ
ଆଜ୍ଞା, ଆଜ୍ଞା।
ଏଇଟା ଆମର ଭୁବେନେ ମଉଡି ପଡିଛି ନା ଏଥର ହେଇଥିା ପାଇଁ ବର୍ଷା ନାଇ।
ବର୍ଷା ନାହିଁ, ଯେତିକି ପରିମାଣରେ ବର୍ଷା ହବାର ଥିଲା, ସେତିକି ପରିମାଣରେ ବର୍ଷା ତୁ ବର୍ଷା ନାହିଁ, ଦେଖୁନାହାନ୍ତି ଆପଣ ଉମ ରଜ ବେଳକୁ ଉ-ଧାନ ଗଛ କେତେ ବଡ ହେଇଯାଏ ବି ବିହିଡନ୍ତି ଲୁ ଭଗବାନ ଯୋଉ ଗାଁ ଗହଳିରେ ଏବର୍ଷ ମାନେ ଲୁକ ବୁଣି ନାହାନ୍ତି ବି। ଧାନ ବିଲ ତ ଯାଇନାହାନ୍ତି ଆଉ ବୁଣିବେ କେ ବର୍ଷା ତ ନାହିଁ କଣ କରିବେ ଆଉ।
ସବୁଥିରେ ହଇରାଣ ବା।
ଆଜ୍ଞା ଆଜ୍ଞା, ବର୍ଷା ନାହିଁ ଏ ବର୍ଷ କ
ହଁ ଯେମିତି ମୋହନ ମାଝ ଝି ସରକାର ହେଲାଠୁ ସବୁ କିଛି ଅଧିକାଂଷ ହଇରାଣ ଚାଲିଛି। ଖାଲି ଲୁୁଟୁସନ୍ତି ଖାଲି।
ଆଜ୍ଞା। ରାଜନୀତି ଟପିକି ଆଜ୍ଞା ଯିବାନି ଆମେ ଆମେ ଆମର ନିଜର ମୌଳିକ ଯୋଉ ସୁବିଧା କଥାଟା ସରକାରକୁ ସେଇଟା ଜଣେଇବା କଥା ଆଉ।
ହଁ ହଁ ହଁ। ହଉ, ଆଉ ଭାଇ ତମର ଚାଷ ବାସ କିଛି ଚାଲିଚି?
ହଁ ଚାଷ ଚାଲଛି ଆପଣଙ୍କୁ କହିଲି ଏବେ ଯେ ବର୍ଷାକୁୁ ସବୁ ଅନେଇସ ଯେମିତି ଗାଁ ଗହଳିରେ ଆମର ନା ଇରିଗେସନ ଡିପାର୍ଟମେଣ୍ଟର କିଛି ସୁବିଧା ଅଛି। ନା କେନାଲ ଅଛି। ନା ବନ୍ଧ ଅଛି, ନା ନଦୀ ଅଛି। ଆମର ଭାଇ ଖାଲି ଉପରକୁ ବର୍ଷା ଯେତେବେଳେ ପଡ଼ିବ ଭୂପୃଷ୍ଠରେ ପଡିବ ଯେତେବେଳେ ପାଣି ଟୋପାଟେ ଯାଇଁ କି ଆମେ ହଳ ଧରିବୁ ଏଠି। ଏମିତିକି ଇରିଗେସନ୍ ଡିପାର୍ଟମେଣ୍ଟର କିଛି ସୁବିଧା ନାହିଁ ଆମର ଏଠି।
ହଁ ହଁ, ବହୁତ ତାହେଲେ କଷ୍ଟ ହୋଉଥିବ ପ୍ରବଳ।
ହଁ କ ଦେଖନ୍ତୁ ଆଜ୍ଞା ଗାଁ ଗହଳି ଲୋକମାନେ ସବୁ କୃଷି ଉପରେ ଜୀବିକା ତାଙ୍କର। ଆଉ ତ ଏମିତି କିଛି ଇନ୍‌କମ ନାହିଁ ଆମର ଗୋଟେ ପ୍ଳାଣ୍ଟ ନାହିଁ କି କୌଣସି ଗୋଟେ ଜିନିଷ ଯେମିତି ପଇସା ଇନକମ୍ କଲା ଭଳିଆ ଜିନିଷ ନାହିଁ ନା।
ହଁ।
ନାଇଣ୍ଟି ନାଇଣ୍ଟି ପରସେଣ୍ଟ ଲୋକ ଆମର ଚାଷ ଉପରେ ଜୀବିକା। ଆଉ ୱାନ୍ ପରର୍ସେଣ୍ଟ ଛାଡ଼ ଯିଏ ଚାକିରି ଫାକିରି କରିଥିବ କି କଣ କରିଥିବେ ସେ ସିଏ ଅଲଗା।
ବାଇଚନ୍ସଲି କାହାର ଚାକିରି ବାଜି ଯାଇଥିବ ହଁ ଠିକ୍ ଆଉ ନହେଲେ ବିଜନେସ୍ ଚାଷ ବାସ
ହଁ ଏ ସବୁ ଜୀବିକା କୃଷି ଉପରେ ସବୁ ପ୍ରାଧାନ୍ୟ ଅଟେ।
ହଁ।
ଯେ ଫଳରୁ କିଛି ଆମର ଗୋଟେ ସୁବିଧା ନାହିଁ ନା ପାଣିର ସୁବିଧା। ନା କେନାଲ ର ସୁବିଧା, ଗଭର୍ମେଣ୍ଟ ତରଫରୁ
କି ଗାଁ ଲୋକ ବି ମିଶିକି କିଛି କରୁନାହାନ୍ତି।
ହଁ ଗାଁ ଲୋକ ହଁ ଉପାୟ ଯେତେ ଏମ ଏଲ ଏ ହେଲେ ବି
ହୁଁ।
ତାଙ୍କୁ ଦିଆହେଉଛି ପତ୍ର ଦିଆହେଉଛି ଲେଖିକି ଦିଆହେଉଛି ଏରିଆକୁ ମାନେ ଇରିଗେସନ୍ ଡି ପା ବାଟ କିଛି ସାହାଯ୍ୟ ହଉ କି ପାଣି ଗୋରେଲେ ହଉ କି କଣ ଅତିକି ଚାଷ ଜମିରେ ଗୋଟେ ଗୋଟେ ବୋରେଲ ହୋଉ ସେ ଯୋଉ ସୁବିଧା ବି କିଛି ହେଇପାରୁ ନେହିଁ।
ଆଉ ସୁଣୁ ନାହାନ୍ତି କେହି ଆଉ।
ହୁଁ ସମସ୍ତେ ଲଙ୍କାରେ ପଡ଼ିଲେ ସମସ୍ତେ ଏମିତି ରାବଣ ହେଇ
ହଁ ହଁ ଆଉ ଭାଇ ଘରେ ସମସ୍ତଙ୍କ ଦେହ ପା ଭଲ ଅଛି?
ହଁ ହଁ ଦେହ ଭଲ ଅଛି ଘରେ ବର୍ତ୍ତମାନ ବାପା ଖାଇ ବସୁଛନ୍ତି। ହୁଁ ହଁ। ବୋଉ ଖାଇ ବସିଛନ୍ତି ବୋଉ ଖାଇ ବସଛନ୍ତି ବୋ ପୁରା ଟେସ୍ ଉପରେ ବସିକି ବୁଲୁଚି ଆଉ।
ଓହୋ ବହୁତ ଜଲ୍ଦି ନାଇଁ ବହୁତ ଜଲ୍ଦି ଖାଇଦିଅନ୍ତି ଗାଁରେ ଆଉ।
ହୁଁ। ନାଇଁ ନାଇଁ ଜଲ୍ଦି ନାହିଁ ଏ ଆମର ଟିକେ ଲାଇନ୍ ଟା ଟିକ ର ପ୍ରୋବ୍ଲେମ୍ ହେଉଛି ମାନେ ବର୍ଷା ଟିକେ ହେଲେ ଲାଇନ କାଟିଦେଉଚି ଲାଇନ୍ ଯୋଉ କୁହନ୍ତୁ ନା ଆଜ୍ଞା ଯଉ ହଇରାଣ ହୋଉଚୁ ଗାଁ ଗହଳିରେ ତ ଆପଣ ଜାଣିଥିବେ ଲାଇନ ଥର କଟିଲେ କେତେବେଳେ ଆସେ।
ହଁ ସି ଯାଇକି କାଲି ସକାଳେ ଆସିବ, ଆଜି ରାତିରେ କଟିଲା ମାନେ
ହଁ ହଁ ହଁ ନିହାତି। ସେଇଭଳିଆ ସିଚୁଏସନ୍ ଦେଇକି ଟିକେ ଗାଁ ଲୋକମାନେ କଣ କରିବେ ରାତିରେ ଖାଇ ପିଇକି କଣ କରିବେ ଶୋଇବେ ନିଜ ଘରେ। ତକୁ କେ କାହାକୁ ଯିବାର ନାହିଁ ରାତିରେ, ବୁଲିବାର ନାହିଁ। ଖାଇକି ଶୋଇ ପଡନ୍ତି ଟିକେ ଆଉ। ନାଇଁ ଏବେ ଆଗ ଭଳିଆ ଯେତେବେଳେ ଥିଲା ଆମର। ଉଁ ଦଶ ବର୍ଷ ତଳେ, ସେତେବେଳେ ସେମିତି ଲୋକ କରୁଥିଲେ। ଏବେ ଗାଁ ବହୁତ ଡେଭଲମେଣ୍ଟ ହେଇଗଲା ନା ଆ ସ୍କୁଲ ଅଛି, କଲେଜ ଅଛି। ଆ ବ୍ୟାଙ୍କ ଅଛି। ସବୁ ଅଛି ମାର୍କେଟ ଅଛି ସବୁ ଅଛି ନା। ସେ ଟିକେ ଲୋକ ଆଡଭାନ୍ସ ହେଇଗଲାଣି ସବୁ।
ହୁଁଉଁ। ଖାଇ ଦେଇ କି ଟିକେ ଟିଭି ଦେଖିବେ, କି ଟିଭି ଦେଖି
ହଁ ହଁ ହଁ ହଁ। ସେଇଟା ଦଶ ଆପଣ ଯୋଉ ଫାଷ୍ଟ ଯୋଉ କଥାଟା କହିଲେ ଯେ ଗାଁ ଗହଳିରେ ଶୋଇ ପଡୁଛନ୍ତି। ସେଟା କଥା କହିଲେ କିନ୍ତୁ ଦଶ ବର୍ଷ ତଳର କଥାଟା। ଏବେ ଦଶ ବର୍ଷ ସବୁଡବ୍ଲେମେଟ ହେଇଯାଇଛି ଆମର ଏରିଆ
ହଁ।
ଆଉ ଲୋକ ଟିକେ ସଚେତନ ହେଇଗଲେ। ତାପରେ ବି ନିଜ ନିଜ ନିଜ ଭିତରେ ଗୋଟେ ଇଏ ବାହାରିଲାନି ନା। ଯେ ଏତେବେଳ କ ଖାଇବା? ସାଢେ ଦଶଟ ଦଶା ବେକୁ ଖାଇବା।
ସାଢ଼େ ଦଶ ଦଶଟା ବେଳକୁ ଖାଇବା। କିନ୍ତୁ ବେଗି ଖାଇଦବା ଟା ଭଲ।
ହଁ। ଟାଇମ ଟେକିଂରେ ଖାଇବ ବଳେ ଆପଣଙ୍କ ଦେହ କେବେବି ଖରାପ ହେବନି। ଏଇଟା ମନେ ରଖିଥିବେ। ଆପଣ ଯଦି ଟାଇ ଟେକିଂରେ ଗାଧିଆ ଗାଧଉଥିବେ, ଟାଇମ ରେ ଖାଉଥିବେ, ଆପଣଙ୍କ ଦେହରେ ମାନେ କିଛି ମାନେ ରୋଗ ବାଗ ଆସିବନି।
କିଛି ଆସିବନି।
କାରଣ ପେଟ ଗରମ ହେଲେ ଆପଣଙ୍କର ସବୁ ବାହାରେ।
ସବୁ ବାହାରେ।
ପେଟ ଗରମରୁ ଆପଣଙ୍କର ଗ୍ୟାସ୍ ଟିକ ବାହାରିବ। ଆପଣଙ୍କର ଡାଇବେଟିସ୍ ବାହାରିବ। ଆପଣଙ୍କର ବି ପି ବଢିବ।
ହଁ। ଡାଇବେଟିସ୍ ତ ସେଇଟା ଆଉ। ସେ ଗୋଟେ ରୋଗ ହେଲା ମାତ୍ର କେ ସରଲା। ଜୀବନ ସାରା ବସିକି ଖାଲି ମେଡିସିନ ଖାଅ।
ଭଲ ମନ୍ଦ ଟିକେ କଣ ଜାଣିପାରିବେନି ଡାଇବେଟିସ୍ ହେଲେ?
କିଛି ନାହିଁ। ଖାଲି ମେଡ଼ିସିନ ଖାଇବ, ବସିବ ଯାହା ଯେ।
ଆଉ ସକାଳୁ ଉଠିଲେ ଟିକେ, ମୋ ମୋ କଥା ମୁଁ କହୁଛି ଭାଇ। ସକାଳୁ ଯଦି ମୁଁ ଉଠୁଛି ଟିକିଏ ଏକ୍ସରସାଇଜ୍ କରୁଛି। ଦିଇ କିଲୋମିଟର ଖଣ୍ଡେ ଚାଲୁଛି। ମାନେ ଦିନକୁ ଗୋଟେ ଲୋକ ଦିନକୁ ଗୋଟେ ମଣିଷ ହଜାରେ ପାଦ ଚାଲିବା କଥା।
ହଁ।
ଆ ଆମେ ଚାଲୁଚି କି? ଆମେ ଚାଲୁନେ।
ଝାଡ଼ା ଗଲେ ବାଇକ୍ ଧରି ପଳୁଚେ। ଗାଧୋଇ ଗଲେ ବାଇକ୍ ଧରି ପଳୁଚେ। ମାର୍କେଟ ଗଲେ ବାଇକ ଧରି ପଳଉଚେ। ଆମେ ଚାଲିଲେ କେତେବେଳେ?
ଏଇ ଛକାଳେ ଟିକେ ଚାଲିଲେ
ହଁ। ଯେ ଯାହାଫଳରେ ଆମକୁ ରୋଗ ବାଗ ମାଡ଼ି ବସୁଚି।
ସେଇ କଥା। ନହେଲେ ସେତେବେଳେ ଲୋକ ଆଗରୁ କଣ ସେମିତି ଗାଡି ଫାଡି ଥିଲା କି?
କି କିଛି ନଥିଲା। ସେମାନେ କେନ୍ତି ଏବେ ଯାଏଁ ଷ୍ଟ୍ରଙ୍ଗ ଅଛନ୍ତି। ତାକୁ ନିରୋଗୀ ସେମାନେ। ନା ତାଙ୍କର ରୋଗ ହଉଚି, ନା ତାଙ୍କର ଡାଇବେଟିସ୍ ବହାଚି, ନା ତାଙ୍କର ପାର୍ଲଲିସିସ୍ ବାହାରୁଛି, ନା ତାର କଣ ବାହାରୁଚି, ନା ବି ପି ବାହାରୁଚି ନା କଣ ବାହାରୁଚି? ଆଗ କାଳିଆ ଲୋକଙ୍କୁ ଦେଖିବେ ସେ ସେତେବେଳେ ସେ ଭଲ ଜିନିଷ ଖାଉଥିଲେ।
ହୁଁ।
ବର୍ତ୍ତମାନ ଆମେ ଖାଉଚୁ କଣ ଖାଲି ବିଷ ଗୁଡା। ମାର୍କେଟ ରୁ ଆପଣ ଯଦି କିଣିକି ଆଣିବେ ବାଇଗଣ ଟେ ସେଥିରେ ବି ଆପଣଙ୍କର କେମିକାଲ ଯୋଉ ମେଡିସିନ୍ ଫେଡିସିନ୍ ସ୍ପ୍ରେ ହେଇଚି। ଆପଣଙ୍କ ଯଦି ଆଳୁ ଟେ ଆଣିବେ କି ସପୋଜ ଧର ଉଁ- ଶାଗ୍ ଆଜ୍ ଯେ ଆଗ କାଳ ର ଏବେ ଆଗକାଳେ କଣ ଥିଲା ଶାଗ ସଜନା ଶାଗ ଖାଲି ଖାଉଥିଲେ ଲୋ କହଁ ଆ, ଏବେ ଯୋଉ କୋଶଳା ଶାଗ କରୁଛନ୍ତି ସେଥିରେ ବି ସାର ବୁଣୁଛନ୍ତି। ମାନେ ସିଏ ବି ହେଲା ଡୁପ୍ଲିକେଟେ।
ହଁ।
ଏବେ ଯୋଉ ଭଣ୍ଡା ଏବେ ଯୋଉ ଉ, ଭଣ୍ଡା ଆସୁଛି ଆପଣଙ୍କ ମାର୍କେଟ୍ କୁ ଶୀତଳ ଭଣ୍ଡାରରେ ଯୋଉ ଭଣ୍ଡା ରହୁଚି। ସେ ଅମୃତ ଭଣ୍ଡାର କଣ ସେ ସବୁ ମେଡିସିନ୍ ଦିଆ ବି ହେଇଗଲାଣି। ଆପଣ ଗୋଟେ ସେ ଆପଣ ଗୋଟେ ସେଉ ଟେ ଆଣୁନାହା ତି ସେଉ ଟା ବି ସେଇ ବିଷାକ୍ତ ଏବେ।
ହଁ ଆମର ଏମିତି କଦଳୀ ବି ଆମର ଯୋଉ ଗୋଡାନ ଅଛି ଆମର କଦଳୀର। ତ କଦଳୀରେ ଆମର ସବୁ ସ୍ପ୍ରେ ମରା ହୁଏ କଞ୍ଚା କଦଳୀ ତ ତାକୁ ଅ, ମାନେ କଞ୍ଚା ଥିବ ତାକୁ ସ୍ପ୍ରେ ମାରନ୍ତି, ସ୍ପ୍ରେ ମାରି ସାରିଲା ପରେ ଦି ଦିନ ଭିତରେ ସେ ନା ଦି ଦିନ ଭିତରେ ଯେମିତି ହେଲେ ସେ ପାଚି ଯାଇଥିବ।
ଆପଣ ଦେଖନ୍ତୁ ଉ, ନିଜେ ବି ଅନୁଭବ କରିଥିବେ ସେ ଜିନିଷଟା ବି ଆପଣ ଖାଇଥିବେ। ସାମାନ୍ୟ ଯୋଉ ଆମର ବ୍ରଏଲର ମାଂସ।
ହୁଁ।
ସେ କେତେ ଦିନ ଭିତରେ ରେଡି ହଉଚି ପଇଁଚାଳିଶ ଦିନି। ପଇଁଚାଳିଶ ଦିନିରେ ସେ ଚିଆଁରୁ ଆପଣଙ୍କର ଦେଢ଼ କେଜି ଦି କେଜି। ଏମିତି ହେଇଯାଉଛି ଆଉ ମୋ ଅ, ହିସାବ କରନ୍ତୁ ମୁଁ ଦେଖିଛି ଆମର ଗୋଟେ ଫାର୍ମ ଅଛି ମାନେ ସେ ଯୋଉ ଇଞ୍ଜ ସନ ଗୁଟା ଦିଅନ୍ତି ଇଞ୍ଜକ୍ସନ୍ ଗୁଟା ଗୁଟା ମାନେ ଜଲଦି ବଢିଆ ପାଇଁ। ଆ, ସେଇଗୁଡା ଆମେ ହେ ବିଷ ଗୁଡ଼ା ଖାଉଚେ, ଯାହା ଫଳରେ ଆମକୁ ମେଡ଼ିସିନି କାମ କରୁନାଇ। ଆମର ଯୋଉ ମଣିଷ ଭିତରେ ଯୋଉ ଆଣ୍ଟି ଭାଇରସ ଟା ରହୁଛି।
ହୁଁ।
ସେଟାକୁ ସିଏ ଇଏ କରିଦଉଚି।
ହୁଁ। ତାପରେ ବି ଏବେ ଲୋକ ଅଧିକ ମାନେ ଛୋଟ ପିଲା ଗୁରା ଅଧିକ ଆମର ମାନେ ଯେମିତି ଆ-ଆ- ଆଡେ- ଆଡ଼ିକଟେଡ଼୍ ହଉଛନ୍ତି ଅଧିକ ଯେମିତି ବେଶ୍ ସ୍ମୋକ୍ କିଙ୍ଗ ପାଇଁ ହଉଛନ୍ତି ମାନେ ସିଗରେଟେ ଟାଣୁଛି ସେ ମଦ ପିଉଛନ୍ତି ଏମି ତି ବହୁତି ଖାଲି ଏମିତି ଗୁଟ ହଁ ହଁ
ତ ମା- ଆଜିକାଲି ତ ବେଶୀ ସେଇଭଳିଆ ହେଇଯାଉଛି। ଦେଖନ୍ତୁ ଜଣେ ଉଁ, ଉଁ, ଇଏ ଧର ଧର୍ମ ପାଳ ନିଷେଧ କରୁଛି, ଜଣଙ୍କର କିଏ ଗଞ୍ଜେଇ ଖାଉଛି। ଧର କିିଏ ଡ୍ରଗସ୍ ନଉଛି, ଆଜି ବାପା ମା ର ଅଛି ବୋଲି ପଇସା ଚୁରେଇକି ତୋମେ ଡ୍ରଗସ୍ ଖାଇଦେଲ।
ହୁଁ।
ଯେତେବେଳେ ସରିଯିବ ବାପା ମାଙ୍କ ପଇସା ସେତେବେଳେ କଣ କରିବ? ନିଶା ତ ଆପଣଙ୍କର ଅଭ୍ୟାସ ହେଇଯାଇଥିବ। ଆ, ନା ପଛକୁ ଫେରି ପାରିବେ କି ଫେରି ପାରିବେନି ନା। ଯେମିତି ହେଲେ ତୋମେ ଚୋରି କରିବେ ନହେଲେ ଡକାୟତି କରିବ।
ହୁଁ। ସେଇତ ସେଇତ ହଁ ହଁ। ହଉ ଭାଇ ଟାଇମ ତ ହେଇଗଲା ରଖୁଛି ଭାଇ ଜୟ ଜଗନ୍ନାଥ ଭାଇ।
ଜୟ ଜଗନ୍ନାଥ।